ହାଲୋ ହାଲୋ ମ୍ୟାଡାମ ନମସ୍କାର। ହଁ ନମସ୍କାର ମ୍ୟାଡ଼ାମ। ହଁ ମୁଁ କଇଲି ଆପଣ କଣ କରୁଥିଲେ?
ମୁଁ ଏଇଠି ଗଡୁଚି ଆଉ। ଆଉ ଆପଣ?
ହଁ ମୁଁ ଏଇଠି ବସିଥିଲି ଆଉ।
ଅ ହ ମୁଁ ଗଦ ଥି ଆଉ ରୋଷେଇ ବାସ ସରଲାଣି ଆପଣଙ୍କର?
ତ ତା ଆଜି ମୁଁ କରିନି ମାନେ ଖାଇବା ଆକ୍ଚୁଆଲି ଆଜି ଆଣିକି ଆସ ତେ
ହଁ ହଁ ହଁ।
ଏମତିଆଉ।
ହଁ ଆଉ।
ଏପଟେ ଦିୱାଲୀ କେମତି କଣ ମନା ହୁଏ?
ଦିିବାଲି ତ ମାନେ ଦେଖନ୍ତୁ ଦେପନ ପାଇଁ ହିଁଦିୱାଲୀ ଗୋଟେ ହି ନ୍ଦୁମାନଙ୍କର ବହୁତ ମାନେ ବଡ ପର୍ବ କହିଲେ ଚଳେ। ଅଁ ସିଲେକ୍ଟ ତାପରେ ଗାଁ ମାନଙ୍କରେ ଟିକେ ଦୀଵାଲି ତ ବହୁତ ଭଲ ସେ ସେ ଆଉ ମାନେ ମାନେ ଯେମତି ପୁରୁଣା କାଳିଆ ଯେମତି ଆମର ଥିଲା ସେମତି ଟିକେ ମନାନ୍ତି। ତଅ ଆମର ଏଠି ଆଉ ଫାଷ୍ଟେ ମାନେ ସେଟାତ କାର୍ତ୍ତିକ ମାସରେ ହୁଏ। ସ ତୁକ୍ଳପ କ୍ଷ ଆଇ ଥିଙ୍କ ଆମା ଆମାବାସ୍ୟା ଦିନ ହୁଏ। ତଅ ୱାଦିପ ଦୀପାବଳି ତ ଆପଣ ଜାଣିଛନ୍ତି ଦୀପାବଳି କଣ ପାଇଁ ହୁଏ।
ନା ମାନେ ହଁ ଆଣିଛି।
ଆଜ୍ଞା। ହଁ ଦୀପାବଳି ଆମର ସେଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମା ସୀତା ଆଉ ମା ଭ୍ରାତା ଲକ୍ଷ୍ମଣ। ଚଉଦ ବର୍ଷ ବନବାସ ସାରିକି ଆମର ଆସିଥିଲେ ଅଯୋଧ୍ୟାକୁ। ତ ଅଯୋଧ୍ୟାବାସୀ ଆସିବା ଖୁସିରେ ଯୋଉ ଘର ସବୁ ମାନେ ଉତ୍ସବ ଘରିକା ପାଳନ କ ଥିଲେ ଯେମିତି ଦୀପ ଜାଳିକି। ଆଉ ରଙ୍ଗୋଲି ହେରିକା ପକେଇକି ସେ ସବୁ ସ୍ଵାଗତ କରିଥିଲେ ଆ ସେ ମାନେ ସେଇ ଦିନ ହିଁ ତିନିଟା ଜିନିଷ ଆମ ର ଆଧ୍ୟାତ୍ମିକ ଇଏରେ ଅଛି ସେଇଦିନ ପ୍ରଭୁ ଶ୍ରୀକୃଷ୍ଣ ଯୋଉ ଆମର ହଁ ସେ ରାକ୍ଷାସ ନାଁ ଆଁ ଉ ହଁ ତ ନରକାସୁର ଯୋଉ ଶୁଣିଛନ୍ତି ନା ଶୁଣିଥିବେ ଆମ ଛୋଟବେଳେ ହଁ ନରକାସୁର କୁ ବଧ କରିଥିଲେ ଆଉ ଆ ଆମର ଛୋଟବେଳେ ବି ଦଉଥିଲା ଟିଭି ରେ ଯୋଉ ସମୁଦ୍ର ମନ୍ଥନ ହୁଏ। ହଁ ତ ରାକ୍ଷାସ ମାନେ ଦେବତା ମାନେ ମିଶିକି ସମୁଦ୍ର ମନ୍ଥନ କରିଥିଲେ ଅମୃତ ବାହାରିବା ପାଇଁ ସମୁଦ୍ର ମନ୍ଥନ ବେଳୁ ଅ ଲକ୍ଷ୍ମୀ ମା ବି ସେଇ ମନ୍ଥନ ରୁ ମାନେ ବିଜେ ହେଇଥିଲେ ସେଇ ଦିନ ହିଁ ହେଇଥିଲେ ତ ସେଇ ଦିନ ଟାକୁ ବହୁତ ଶୁଭ ବୋଲି ମାନନ୍ତି ଅମ ଅମାବାସ୍ୟା ବି ଥାଏ ନା।
ଆଃ ମୁଁ ଆକ୍ଚୁଆଲି ଏଇଟା ଜାଣିିନଥିଲି ଯେ ତିନିଟା ଜିନିଷ ସେଇ ଗୋଟେ ଦିନରେ ହେଇଥିଲା ବୋଲି ମୁଁ ତମ ତମଠାରୁ ଶୁଣିକି ହିଁ ଜାଣିଲି ଯେ ତିନଟା ଜିନିଷ ଗୋଟେ ଦିନରେ ହେଇ
ଆଜ୍ଞା ଆଜ୍ଞା ହଁ ହଁ ହଁ ତ ଆମେ ସେଇଦିନ ବି ଆମେ ଦେଖୁନାହାନ୍ତି ଆମରେ ଯୋଉ ଲକ ମାଙ୍କୁ ଗଣେଶୀ ମାଙ୍କୁ ସନ୍ଧ୍ୟା ବେଳେ ପୂଜା କରିଥାଉ। ଆମ ଓଡିଆ ରୀତିନୀତିରେ ଆମେ ସାଙ୍ଗ କୁ ଯୋଉ ଆମର ପିତୃପୁରୁଷ ମାନେ ଅଁ ଗୁଟ କୁହନ୍ତି କି ଆମର ଏପଟେ ମାମୁଁଘର ସାଇଟ ରେ ଯୋଉ ପିତୃପୁରୁଷ ମଳାସୁର ଯୋଉ ମାନେ ମଉଳା ପି ଡ ଯୋଉ ତାକୁ କୁହନ୍ତି ସେଟା ହିଁ ହଁ ଆପଣଙ୍କ ଆଡେ କଣ କହୁଥିବ ଆମର ଆଡେ ମଉଳା ପିଣ୍ଡ କୁହନ୍ତି। ତ ସେଇଟା ମଉଳା ପିଣ୍ଡ ପିତୃପୁରୁଷଙ୍କୁ ପିଣ୍ଡ ଦିଅନ୍ତି। ଆଉ ଲମ୍ବା ଲମ୍ବା କାଉଁରିଆ ଧରିକି ପିତୃପୁରୁଷଙ୍କୁ ଡା କଣତି ଯୋଉ ହଁ କଣ ପକାନ୍ତି ସେଟା
ପଡପଡିଆ ହୋ
ଡାକନ୍ତି ହଁ ପିଂପେଇ ବି ଡାକନ୍ତି କୁଅନ୍ତି କିନ୍ତୁ ବଡ ବ ଡିଆ ଯୋଉ ଡାକନ୍ତି ଘରେ ବି ବହୁତ ମାନେ ଘରେ ସବୁ ସଜା ହୁଏନି ଆମର ଯେ ଲି ଚୁ ବିଚୁ ପକା ହେଇକି ସେଟା ଆମର ଇଆଡେ ବି ବହୁତ ମାନେ ରାସ୍ତାକୁ ଦେଖା ଯାଏ ନା ଘର ତ ଆମ ଘର ବି ଏପଟେ ମାନେ ଭେରାଇଟ ବାଲା ଚୁ ବାପା ଭାଇ ମାନେ ସବୁ ଆଣିକି ପକେଇ ଥାନ୍ତି ଭଲ ଲା ଗେ ବହୁତ ସୁନ୍ଦର ଲାଗେ ବହୁତ ଦିନ ଯାଏ ରଖନ୍ତି ଆମର କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାଇକି ରଖନ୍ତି ସେ ଲିଚୁକୁ ଆଉ ଆମେ ବି ହଁ ଆମେ ବି ସବୁ ଆଜ୍ଞା
ଆମର ବି ମାନେ ସକାଳୁ ପୁରା ଘର ତା ପୂର୍ବଦିନ ତ ଘର ସବୁ ଧୁଆ ହେଇ ଯାଇଥାଏ। ତାପରେ ଯୋଉ ପିଠା ସବୁ ହୁଏ ତାପରେ ଠାକୁର ବସନ୍ତି ଆଉ ସବୁ ପ୍ରକାରର ପିଠା ଭୋଗ ଲାଗେ ନା ପିଠା ଖିରି ଡାମା ଅ ଆମର ମଣ୍ଡା ପିଠା। ପିଠା ବରା ତାପରେ ଯୋଉ ଆ କଣ ଯୋଉ ଗୋଲ ଗୋଲ ଯୋଉଟା ଥାଏ ସେ ପୀଠ ନାଁ ଟା ମନେ ପଡୁନି। ତ ସେଇ ସବୁ ପିଠା ଆଉ ଛଣା ପିଠା ଟା ଛଣା ପିଠା।
କାକରା କୁହନ୍ତୁ ନା ସୁଜି କାକରା
ସୁଜି କାକର ଆଉ ଗୋଟେ ଯୋଉ ପୁର ଦିହାକି ହେଇଥାଏ ଗୋଟେ ଗୋଲର ମଣ୍ଡା ମଣ୍ଡା
ହଁ ହଁ ମଣ୍ଡା
ଏ ସବୁ ବସ୍ ସେ ପୂଜାରେ ବସିକି ତାପରେ ବଡ଼ ବଡ଼ିଆ ଡକାଯାଏ। ଆମର ତ ଏଇ ବର୍ଷ ହବନି। କାହିଁକିନା ଯେହେତୁ ଆମର ଏ ବର୍ଷ ଜେଜେଙ୍କର-
ହଁ ଆମର ଏଇଠି ଓଡିଶାରେ ତ ମରିଗଲେ ବର୍ଷା ଯାକେ କୌଣସି- ଦେବାଦେବୀ ମନ୍ଦିରକୁ ଯିବା ମନା। ଘରେ ବି କିଛି ପର୍ବ ପର୍ବାଣୀ କରିବା ବି ମନା ଥାଏ ନାଇଁ କି ହଁ।
ଆଜ୍ଞା।
ଲିଚୁ ବି ଲାଗେ ଘର- ସଜେଇବା ପାଇଁ ଲିଚୁ ବି ସେଟା ଲାଗେ। ତାପରେ କ୍ଷୀରି ଡାଲମା- ଭୋଗ ଲାଗେ। ବଡ ବଡଆ-
ଆପଣଙ୍କୁ ବାଣ ଫୁଟେଇବାକୁ ଭଲ ଲାଗେନି?
ଭଲ ଲାଗେ ମୋତେ ଏତେ ବି ଭଲ ଲାଗେନି ହଁ ଟିକେ ନା ଗୋଟେ ଦି ସରିଲା।
ମୋତେ କିନ୍ତୁ ସେ ଯୋଉ ବଡ ବଡ ବମ୍ ବମ୍ ବାଲା ବାଣ ରକେଟ ବାଣ- ଏଇ ସବୁ ଜିନିଷ ଆଗରୁ ମୁଁ ଫୁଟୋଉଥିଲି ଡର ଲାଗୁନଥିଲା ଏବେ ଡର ଲାଗୁଚି କିନ୍ତୁ ଫୁଟାଏ ଅଳ୍ପ ବେଶୀ ସେ ଯୋଉ ଝରର୍ଝରି ଦିଆସିଲି ଆଉ ସାପ ଏଗୁଡା ମାନେ ସାଉଣ୍ଡ ବାଲା ଜିନିଷ ମତେ ଭଲ ଲା ଗେ ସବୁ ମାନେ ଫୁଟେଇବା ପାଇଁ ଆଜ୍ଞା ଘରେ ବି ସବୁ ହେଇଥାଏ। ପିଠା ପିଠା ବି ଆମର ହେଇଥାଏ ମାନେ ଗୋଟେ ପର୍ବ ଆ ଆମର ସେଦିନ ଗାଡି ପୂଜା ବି ହେଇଥାଏ କୁହନ୍ତି ନା ସେଦିନ ବେଳେ ମାନେ ଗୋଟେ ଗୋଟେ ଆ ଦୀପାବଳିରେ ଦେଖିବି ଯୋଉ ଦିନ ଦୀପାବଳି ସେଇଦିନ କାଳୀପୂଜା ବି ପଡିଥାଏ। ମାନ ଏପଟ ସେପଟ ଦିନ ହେଇକି ଥାଏ ମାନେ ଗୋଟେ ଦିନ କାଳୀପୂଜା ଗୋଟେ ଦିନ ଦୀପାବଳି କିନ୍ତୁ ଗୋଟେ ଗୋଟେ ଦିନରେ ବର୍ଷରେ ପଡିଯାଏ ଆମର ଭୁ ଦୀପାବଳି ଯୋଉ ଦିନ କାଳୀ ପୂଜା ସେଇଦିନ। ତ ଆମର ଗାଡି ଫାଡି ବି ସବୁ
ହୁଁ ଆମର ବି ସେମିତି ଗାଡି ଆମର ଦିଇଟା ବାଇକ୍ ଆଉ ଗୋଟେ ଅଟୋ ଏଠିକି ପୂଜା ହୁଏ।
ହଁ।
କିଛି କିଛି କିଛି କିଛି ଲୋକଙ୍କର ଅଛି ଆମର ଯୋଉ କଣ ତ ଅ ଯୋଉ ସବୁ ଲୁହା ଜିନିଷ ବି ସେମାନଙ୍କର ପୂଜା ହୁଏ। କିଛି କିଛି ଲୋକଙ୍କର ଅଛି।
ହଁ ହଁ ହଁ ଥିବ। ହାଁ ନାଇଁ ଆମର ଏପଟେ ଆମର ବି ନାହିଁ ହଁ। ହଁ ଆମର ବି ଦଶହରାରେ ପୂଜା ହୁଏ ଆଉ ଅଂ ସେମିତି ହୁଏ। ଭଲ ଲାଗେ ଆମର ଭାଇଭଉଣୀ ବି ସମସ୍ତେ ଆସିଥାନ୍ତି କି କୋଡେ ଆଉ ଗୋଟେ ଆଜିକାଲି ତ ସବୁ ମାନେ ଚାଲିଲାଣି ଗୋଟେ ଯେ ଯୋଉ ବିଭାଗରେ କାମ କରୁଥିବ। କି ଅଫିସରୁ ସବୁ ଗିଫ୍ଟ ମିଳେନି? ମିଠାପିଠା ହେଲା ହଁ, ହଁ, ଆଜ୍ଞା। ଭଲ ହଁ ହଁ ହଁ ବଢିଆ ଲାଗେ ସେଇଗୁଡା। ଆମେ ଆସି ବସଧରୁ। ତୋର ସେଇଟା ମିଳୁଛି, ମୋର ଏଇଟା ମିଳୁଛି। ତୋର ଧଦରା କମ୍ପାନୀ ସେ କହୁଥିବ ତୋର ଧଦରା କମ୍ପାନୀ, ବହୁତ ମଜା ହୁଏ ଆଉ ହଁ ରଙ୍ଗଲି ବି ପଡେ ମାନେ ଆଉ ଫଟୋ ବି ଝିଅମାନେ ତ ବେଶୀ ସେଲଫି ଉଠ ଉଠେଇ ଛାଡନ୍ତି ରଙ୍ଗୋଲି ସହିତ ଦୀପ ଧରିକିନା ଆଜିକାଲି ଆଉ ଆଉ କେତେ ସୋସିଆଲ ମିଡିଆରେ ସେ ଜିନିଷ ମାନେ ଟ୍ରୋଲିଂ ହୁଏ ଜାଣିଛନ୍ତି? ଆ ଆସିଗ ଲା ଦିିବାଲି ଏବେ ଝିଅମାନେ ଏମିତି କରି ଫଟୋ ଉଠେଇବେ ସେମତି କରି ଫଟୋ ଉଠେଇବେ। ହୁଁ। କିନ୍ତୁ ଯେବେ ମାନେ ଏଇ ଜିନିଷ ଚାଲିଥିଲା ସମସ୍ତେ କରିୁଥିଲେ ତାପର ବର୍ଷ ଟ୍ରୋଲ କରିବାରେ ଚାଲିଲା ଆସିଗଲା ଦିିବାଲି ପଟ ଉଠେଇ ସେନ୍ତି ପଟ ଆଜ୍ଞା।
ନା ମତେ ଆସେ ସେନୀ ପକେଇ ଆସନି ରଙ୍ଗୋଲି।
ଓହୋ। କିନ୍ତୁ ଏଇ ରଙ୍ଗୋଲି ପାଇଁ ମତେ ଯୋଉ କାର୍ତ୍ତିକ ମାସରେ ଯୋଉ ପଞ୍ଚୁକଟା ହୁଏନି ସେ ପଞ୍ଚୁକ ଟା ମତେ ବଢିଆ ଲାଗେ ପକେଇବାକୁ ସକାଳୁ ସକାଳୁ ଉଠି ମତେ ଏତେ ବଢିଆ ଲାଗେ ମୁଁ କେହି ଉଠୁ ନଥିବେ ମୁଁ ଉଠିକି ଆଗ ଗାଧେଇ ପଡିବି। ମମି ମୋର କହିବ ତୁ ବ୍ରସ କର ନ କର ଖା ନ ଖା କା ଗାଧେଇ ପଡିକି ଯାଇକ ବସି ପଡିବୁ ସକାଳ ହେଲା ସରିଯାଇଥିବ ମୁଁ କହିଲି ମତେ ବଢିଆ ଲାଗେ ସେତେବେଳକୁ ମୁଁ କଥା ଟିକେ ଅ ଆଜ୍ଞା। ଡର ଲାଗେ ଅନ୍ଧାରକୁ କିନ୍ତୁ ସେଇ ଟାଇମରେ ମତେ କିଛି ଡର ଫର ଲାଗେନି।
ସେଇଟା ବହୁତ ବଢିଆ ମାନେ ଗୋଟେ ଶାନ୍ତି ଟାଇପ ବାଲା ମାସ ଲାଗି ଶାନ୍ତି ବନାଉ।
କାଇହିଁ କହିଲେ ମ ମୁଁ ବି ଘରେ କହେ ମୁଁ ଠାକୁରଙ୍କୁ ତ ବନଉଛି ମୁଁ ଡରିବି କାହିଁକି? ଆମର ତ ବିଶେଷ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ହେଇଥାନ୍ତି ନା ରଙ୍ଗୋଲିରେ। ମୁଁ ସେଇ ଜିନିଷ ମୁଁ ତ ଠାକୁରଙ୍କୁ ବନଉଛି ମୁଁ କାହିଁ ଡରିବି।
ହୁଁ।
ଆଉ ଆପଣଙ୍କ ସେଟା ଆଜି ଖରା ପ୍ରବଳ ହେଇଛି।
ଖରା ହେଇ ସାରିକି ବହୁତ ଜୋର ଖରା ହଉଥିଲା ଦଶଟା ବେଳେ ଏବେ ଖରାଟା କମି ଯାଇ ପୁରା।
ନାଇଁ ଆମର ଏପଟେ ପ୍ରବଳ ବର୍ଷାଟା ଉଠେଇଲାଣି ପୁରା ଅ ନୀଳ ନୀଳ
ସେ ବା ଦିନ ବଳା ଦିନ ବଳା ସୂର୍ଯ୍ୟ ଦେବତା। ସନ୍ଧ୍ୟାବେଳକୁ ଇନ୍ଦ୍ର ଦେବତା ଆସିଛନ୍ତି। ମାନ ଫାଷ୍ଟ ହାପରେ ଫାଷ୍ଟ ହାପରେ ସୂର୍ଯ୍ୟ ଦେବତା। ସେକେଣ୍ଡ ହାପରେ ଇନ୍ଦ୍ର ଦେବତା।
ଆଜ୍ଞା। ନାଇଁ ଆମର ଏପଟେ ଦି ତିନି ଦିନ ହେଲାଣି ବର୍ଷା ହେଇନଥିଲା। ଏଇଟା ପୁରା ଜୋରଦାରିଆ ଉଠେଇଛି ଆ ଛେ ଛେଚିବ ପକେଇକି ବର୍ଷା ଟିଏ ମଣିଷ ଖୋଜୁଛି। ଏଇ ଖରା ହେଲା ବେଳକୁ ଏତେ କଷ୍ଟ ହଉଚି। କୁହନ୍ତୁନି। କିନ୍ତୁ ମୋ ଭଉଣୀ କହିବେ ବର୍ଷା ନ ହଉ ଆମର ପୋକ ଫୋକ ହୁଅନ୍ତି ତାକୁ ସେଗଡା ପା ବେଶୀ ଇଏ ସେଯାଏ ଛକିକି ଚାହିଁକି ଶୋଇଥିବ ରାତିରେ ଥିବ ସେମିତି କୋଉଠି ପୋକ ପଳେଇ ଆଲାଣି ତାକୁ ପ୍ରବଳ ଡର।
ହଉ ଠିକ୍ ଅଛି ମ୍ୟାମ।
ହଉ ଆଜ୍ଞ ମ୍ୟାଡ଼ାମ୍ ହଁ ହଁ ହଁ। କଥା ହେଇ ବହୁତ ଭଲ ଲାଗିଲା ଆଜ୍ଞା।
ହଉ ହଉ।